ହ୍ୟାଲୋ, ହାତୀ ଆବୁ ନମସ୍କାର। ଆଉ କିମ୍ ତି କଣ ଅଛନ୍ତି! ମୋର ଏ ଦେହ ଭଲ ନାହିଁ, ମତେ ଏଇ-ଇ ଜର ଏବେ ଯୋଉ ପାଗ ଏମିତି ଧୀରେ ଧୀରେ ବଦଳୁଚି। ଜର ହେଇଯାଇଚି ଯେ ଶୋଇଚି, ବଟିଆ ଖାଇକି।
ଓହୋ! ମୋର ତ ସେମିତି ଦିହ ଭଲ ନାହିଁ, ଆଉ ପୁଣି ତିନି ଦିନ୍ ଚାରି ଦିନ୍ ଖାଲି ଜର ଶହେ ତିନ୍ ଶହେ ତିନ୍ ହଉଚି। ଶହେ ତିନି! କଁ, କେତେ ଶହେ ତିନି? ହଁ ମେଡିକାଲ୍ ଯାଉନା!
ମେଡିକାଲ୍ ଯାଇଥିଲି, ଡାକ୍ତର କଣ କହିଲେ କଣ ନା? ହେଇଚି ଭାଇରାଲ୍ ଫାଇରାଲ୍ ହେଇଚି। ଟେଷ୍ଟ ଫେଷ୍ଟ କରେଇଲେ। ଆଗ ତ ଦଶହଜାର ଟଆଁ ର ବଟ୍ ଟିକେ ଡାକିଦେଲେ ଏମିତି ଗଲେ ଆଣିକିଆଇଛି ଘରେ ଗଢୁଛି ଦେହ ତ କିଛି କାମକୁ ଯାଇପାରୁନି ବସିଛି ଘରେ ହାଲିଆ ଲାଗୁଚ ଯେ ଖାଲି ଓଆର ଏସ୍ ପିଇକି ବଟିଆ ଖାଇକି ଶୋଉଛି
ହଁ ସେ ବଟିଆ ଫଟିଆ ଖାଅ ଦେହ ଭଲ ଲାଗିବ
ଦରମର ଲାଗୁଛି ପୁରା ଏମିତି ଅବସ୍ଥା ଆଉ
ଓହୋ ଆଉ ଖିଆ ପିଆ ଠିକଠାକ କରୁଛନ୍ତି ତ ଆଉଆପଣ ଭଲ ଅଛନ୍ତି ଆଉ ଖିଆ ପିଇଆ ଭଲ ଚାଲିଛି ଆଛା ଆମାର ନାହାନ୍ତି ଇଲେକ୍ଟ୍ରିକ ହଁ ଫିସି୍ ହୁଁ ଭ
କାରଣ ଆ
ଘଟିଛି ଫୋଟୋ ଇଲେକ୍ଟ୍ରିକ ଫ୍ୟାକ୍ଟ୍ରି ଅଟୋ ଇଲେକ୍ଟ୍ରିକ ଇଫେକ୍ଟ କାହାକୁ କୁହନ୍ତି
ନାଇଁ ପଟ୍ରୋଇଲେ୍ଇଫେକଟେ କିଛି ପଢେନି ମୁଁ ଫାଷ୍ଟ କଥାକହୁଛି ଚାର୍ଜ ଆନ ଫିଟ
ଚାର୍ଜ ଆଣ୍ଡ ଫିଲ୍ ଇଲେକ୍ଟ୍ରଷ୍ଟାଟିକ୍ କାହାକୁ କୁହନ୍ତୁ
ଇଁର
ଆମର ସହିତ ମିଶିକି ଥିଲା ତମର ିରାା ବଦଳି ଯାଇଛି ବୋଧେ
ହଁ ମୁଁ କିନ୍ତୁ କହିଦଉଛି ଇଲେୋକ୍ଟ୍ରୋଷ୍ଟାଟିକସ ହଉଛି କଣ ନା ଫୋର୍ସ ବିଟନ୍ ଟୁ ଚାର୍ଜ ବଡିଜ ଗୋଟେ ପଜିଟିଭ୍ ଥିବ ଗୋଟେ ନେଗେଟିଭ ଥିବ ଚାର୍ଜ ବଡି ଦି ଜଣ ତାକୁ ଫୋର୍ସ ପକେଇବେ ବା ଗୋଟେ ଅଣଚାଶ ବଡି ଅଛି ଗୋଟେ ଚ ବଡି ତାକୁ ଘଷିଲେ ସେ ଚ ଟା ଗେନ୍ କରିବ ଲେକ୍ଟ୍ରୋସାଇଟିକ ଫୋର୍େ ପେ
ଆମେ ଗୋଟେ ଚାର୍ଜ ବଡିି କାହାକୁ କହିବା
ଯୋଉଥିରେ ଯୋଉଥିରେ କିଛି କିଛିଟା ଇଲେକ୍ଟ୍ରୋନ୍ସ ବା ପ୍ରୋଟୋନ୍ସ ଅଧିକ ଅଛନ୍ତି
ହଁ
ଆଛା ଠିକ ଅଛି ଚ ଯୋଉରେ ଅ ଆଇ ତୋର ପଜିଟିଭ ହେଇପାରେ ବା ନଗେଟିଭ୍ଇପାରେ ଯଉଥିରେ ଚ ଅଛି
ଆରେ ଇଏ କେମିତି ଆନ୍ସର ଯେ ଏମିତି ଆନ୍ସର ଲେଖିଦବ ଆସିବୁ ଏନୀ ଚାର୍ଜ ପ୍ରେଜେଣ୍ଟ ଇେନେ ବଢ ତାକୁ କହନ୍ତି କଣ ବଡି ଚାର୍ଜ ଅଛି ବୋଲି ସେମତି କଣ ଆଂସ ଦିଆ ହୁଏ କଣ ଖାଇଥିଲୁ ଯିଏ ଯାହା ଖାଏ ସେଇଟା ଖାଏ ନା ନା ନା ଆୟନ ପ୍ରେଜେଣ୍ଟ ଥାଏ ଆୟନ
ଖଏ
ହଁ ପଜିଟିଭ୍ ଆୟନକୁ ନେଗେଟିଭ୍ ଆୟନ୍ ଆୟନ୍ ଯେଉଁଥିରେ ପ୍ରେଜେଣ୍ଟ ଥାଏ
ତମେ କେମେଷ୍ଟ୍ରି ଫିଜିକ୍ସ ମିଶି ଦଉଛ
କେମେଷ୍ଟ୍ରି ଫିଜିକ୍ସ ମାନେ କଣ ଦିଟା କମ୍ବିନେସନ ତ ସେମ ଥାଏ ନା ଦେଖ ଯେତେବେଳେ ଦିଟା ବଡିରେ ହେଲା ପଜିଟିଭ ଆଇନ ନେଗେଟିଭ ଆଇନ ମିଶିକି ଥାଏ ହେଲା ଆଉ ସେଇଟା ଗୋଟେ ବଡିକି ମାନେ ଗୋଟେ ମାନେ କଣ ଶକ୍ତି ଦିଏ ତାକୁ ବି କୁହନ୍ତି ଚାର୍ଜ
ହଉ ହଉ ଛାଡା ତମେ ସେ କଥା ବେଶୀ ଇଂଲିଶ ହେଇଯାଉଛି ଆମର ଆଉ ଆମର ତ ଶକ୍ତି ନାହିଁ ଆମେ ତ ମାନେ ଦରମଲା ହେଇକି ପଡିଛୁ କଣ ଟିକେ କୁହ କେମତି କଣ ସୁସ୍ଥ ହେବି କୁହ।
କଣ ମୁଁ ଆଉ କଣ କହିବି ମୁଁ ତ ନିଜର ଅବସ୍ ଖରାପରେ ଭାଇ ଆଉ ମୁଁ ଆଉ କେମିତି କଣ କହିବି ତମକୁ କଣ କରିବାର ଅଛି।
ତମ ତମ ତ ସଦାବେଳେ ଭଲ।
ଆଉ କଣ ଖେଳବାକୁ ଇଚ୍ଛା ହେଲା ବେଳକୁ ବର୍ଷା ହୋଉଛି ପାଠ ପଢିବାକୁ ଇଚ୍ଛା ହେଲା ବେଳକୁ ସେ ଭାଇ ଲାଇନ ପଳୋଉଚି ଆଉ କଣ କରିବି।
ଆଉ ଆମର
ଏ ସବୁ ଅସୁବିଧାର ସମ୍ମୁଖୀନ ହେବୁ ଉଁ।
କ୍ଷୀର ଭାଇଙ୍କ ସହ କଥାହେଲେ?
କ୍ଷୀର ଭାଇଙ୍କ ତାଉ କଥା ହବା କିଛି ଦରକାର ନାଇ। ସିଏ କଣ ଭାଇ ଲୋକ ଯିଏ ଯାଉଛନ୍ତି କ୍ଷୀର ଦୁହିଁବାକୁ ତାଙ୍କୁ ଆଉ କଣ କହିବା। ତାଙ୍କୁ ଆଉ କିଛି କହିହବ।
ଆଚ୍ଛା ଆମର ସେଇ ଯୋଉ କ୍ରିକେଟ୍ ଅଙ୍କଲ ଫୋନ କରିଥିଲେ।
ଯୋଉ ବୁଢା
ନା ନା ଆଉ ଜଣେ
ଆଉ କିଏ ବା?
ଏଇ ଯୋଉ ପାଚେରି ଡେଇଁକି ଆସନ୍ତି।
ଓହୋ ସିଏ କଣ ସିଏ କଣ ଏତେ ଦିନ ପରେ କେମତି କଣ ମନେ ପକେଇଲା।
କେଜାଣି ଆକଚୁଆଲି ସିଏ ଗୋଟେ ସେ ଯୋଉ ମେଡିସିନ ଦୋକାନରେ କାମ କରୁନଥିଲେ କି ଫାର୍ମାସିଷ୍ଟ ଭାବେ ତାଙ୍କୁ ସେଠୁ ତଡି ଦେଇଚନ୍ତି ତ ସିଏ ଆମ ଘର ଟାଇଟେଲ ପଢି ଦେଇଚନ୍ତି ଡାକ୍ତର ମହାପାତ୍ର ବାବୁ
ହଁ।
ଅ ତ ସିଏ ମତେ ବାରମ୍ବାର ଆପଣଙ୍କୁ ପଚାରୁଚନ୍ତି ଆଉ ଆପଣଙ୍କ ପାଖାପାଖୀ କିଛି ମେଡ଼ିସିନ ଷ୍ଟୋର ଚିହ୍ନା ଅଛନ୍ତି କି ଆଉ ମତେ ଟିକେ ଫାର୍ମାସିଷ୍ଟ ଭାବେ ରଖିଦେବେ କଣ ରଖିଦେବେ ଦୋକାନ ଫୋକାନରେ ମୁଁ କହିଲେ ଆମର ତ ଏଇନା କେହି କରେଣ୍ଟଲି ପ୍ରାକ୍ଟିସ କରୁନାହାନ୍ତି। ବା ବାପାଙ୍କର ଟ୍ରେନିଂ ନାହିଁ ତାପରେ କାକା ତ ଆମେରିକାରେ ଜେଜେ ତ ଚାଲିଗଲେଣି। ଆଉ ହଁ ଯାଉଥିଲେ କୋଉଠି ଗୋଟେ ତ ମୁଁ କହିଥାନ୍ତି। ଏମତି କହିକି କଥା ହେଲିି ଆ ତାଙ୍କେ ତାଙ୍କୁ ଚାକିରୁ ବାହାର କରିଦେଇଚନ୍ତି ତାଙ୍କ ମେଡିସିନ ଷ୍ଟୋରରୁ ବାହାର କରିଦେଇଛନ୍ତି।
ଆ ତମ କତିକି କାଇଁ ଯାଉଚନ୍ତି ଏତେ?
ଆରେ ଆମର ଡାକ୍ତର ପଡି ଦେଇଚନ୍ତି ନା
ହଁ ହଁ।
ଆମର ଡାକ୍ତର ବୋଲି ସେ ନେମପ୍ଲେଟଟା ପଢିଦେଇଚନ୍ତି ଡକ୍ଟର ହରେକୃଷ୍ଣ। ତ ସେଇଥିପାଇଁ ସେ ଡାକ୍ତର ମାନଙ୍କର ସବୁ କ୍ଲିନିକ ଭିଜିଟ ନ ଥାଏ କି ନିଜର କ୍ଲିନିକ୍
ଆଚ୍ଛା।
ତ ସେଇଥିପାଇଁ ସିଏ କୋହୁଥିଲେ କି ଆଉ ମୋ ଥ୍ରୁରେ ଯଦି କାହା ଗୋଟେ କ୍ଲିନିକରେ ଚାକିରି ମିଳିଯାଆନ୍ତା ଅ ରଖିଦିଅନ୍ତି କିଏ ଗୋଟେ ଯେ ହଁ ଏମତି ଭଲ ହୁଅନ୍ତା।
ଓହୋ ତୁ ତାକୁ କଣ କହିଲୁ?
ମୁଁ କହିଲି ଆମର ତ କେହି ନାହାନ୍ତି କ୍ଲିନିକ ବସୁନାହାନ୍ତି କି କେହି ଚିହ୍ନା ନାହାନ୍ତି। ମନା କଲି ଆଉ
ସେ ଆଉ କିଛି କହିଲାନି ଆଉ ଆଉ ଖେଳିବା କଥା କଣ ପଚାରୁଥୁଲା କି ଆଉ?
କଣ ହେଲା କେୟାଣି ଝଗଡା କରିକି ଡମ୍ବଲ ଉଠୋଉଥୁଲା।
ହୁଁ ହୁଁ ଆରେ ତାକୁ ସେଦିନ କଣ ହେଇଚି କି ସେ ଖେଳିବାକୁ ଆସଚି ହେଲା ଖେଳବାକୁ ଆସଚି ଇଏ ରଞ୍ଜନ ହରିକା ଜାଣନୁ ସିଏ କୋଉ ଭଳିଆ। ତ ସିଏ ଟିକେ ଖେଳିଲା ଭିତରେ ଇଏ ତାକୁ ବ ହଁ ତ ଇଏ ଖାଲି କହିବନି ମତେ ଓପନିଙ୍ଗ ବ୍ୟାଟିଂ ହେଲା ମତେ ଓପିନିଙ୍ଗ ବ୍ୟାଟିଂ ମତେ ଓପନିଙ୍ଗ ବୋଲିଂ
ତାପରେ ଶୁଣନା ଆଉଟ୍ ହେଲା ପରେ କହୁଛି ଏ ଏଇଟା ଟ୍ରାଏଲ ବଲ୍ ଏଇଟା ହବନି।
ହଁ ଆଉଟ୍ ହେଲା ପରେ ଟ୍ରାଏଲ୍ ବଲ୍। ବୋଲିଂ ପୁଣି ଫାଷ୍ଟ ମାଗିକି ଯିବ ଚାରି ପାଞ୍ଚଟା ଖଣ୍ଡେ ଚାରି ଖାଇବ ମାଡ଼ ଖାଇବ। ତ ରଞ୍ଜନ କହିଲା ଏ ଆକୁ କିଛି ଦିଅନି ବ ଏମିତି ବସିବ। ନା ବେ କଣ କହିଲୁ ନା କହିଲି କଣ ହେଲାକି କି ତାପରେ ସାହିଲ୍ ପୁରା
ନାଇଁ ସତ କଥା ତାଙ୍କୁ ଏତେ କୁ ସିଏ ଆମଠୁ କେତେ ଦିଡବଲ ବର୍ଷା ହବ ଦିଡବଲ
ହଁ ମୁଁ ଜାଣିଛି ବେଶି ହେ
ମାନେ ଆ ତାକୁ କେତେ ପଇଁତିରିଶ ତିରିଶ ଉପରେ ହବ। ତାକୁ ଆମେ ଯୋଉ ଏମତି ବ୍ୟବହାର ଦେଲେ ଏଇଟା ଗୋଟେ ପ୍ରକାର
ହଁ ବା ତାପରେ ଇଏ ଯେମିତି ହେଲା କଣ ମାରିବୁ ମାଇଲୁ ମାଇିଲୁ କୁ ଏମିତି ଏମିତି କହିଲା। ସିଏ ତାପରେ କଣ ଆଉ କହିବ ସିଏ ଯାଇକି ଘରକୁ ଯାଇକି ସେ ଡମ୍ବଲ ଉଠଉଛି
ହୁଁ, ହୁଁ କହୁଛି କହୁଛି ଏ ଆଉ ଇଏ ତ ଭାଇ ତ ପରା କଳା ମୋଟା ହେଇଛିି ଯା
ହୁଁ, ହୁଁ ସାଇଲି ହେ ହେ ସାଇଲି କୁଟି ଦେଇଥାନ୍ତା ହେ ଉଠ ଉଠ ବର୍ଷା ହଉଛି ବର୍ଷା ହଉଛି ବେ ସାଉତୁ ମୁଁ ପଡ଼ିବି ମୁଁ ପଡ଼ିବି ପଡ଼ିଯା ହା
ଏ ବଳ ହେଲାଣି କି ନାଇଁ କି ଜାଣି ଏବେ ଯାଏ ଏବେ ଯାଏଁ ଡମ୍ବଲ ଉଠଉଠିବ।
ହଁ, ହଁ। ସିଏ ଗୋଟେ ତାକୁ ଟେକୁ ଥିଲା ତାକୁ ଦେଖି ହସି ଆସି ଗଡିିବୁ
ମାନେ ଭଲ ହ
ସେ ଆଉ କାହାକୁ କଣ କହିଲା? ନା ସେତିକି। ହୁ।
ନାଇ ଭଲ ହସମୁଖ ଲୋକଟା ଯେ ଟିକେ ତାର ଦୋଷ ରହୁଛି ମୁଣ୍ଡ
ହୁଁ, ହୁଁ, ହୁଁ ଡମ୍ବଲ ଫମ୍ବଲ ଟେକିବି ଢାବା ମାରିବି। ପୁରା ପୁରି ଆଟାକିଙ୍ଗ ମୁଡରେ ସବୁବେଳ ପାଇଁ ଥାଏ।
ଆଁ।
କିଛି ଗୋଟେ ହେଇଯିବ ମାନ ସାଙ୍ଗେ ସାଙ୍ଗେ କୁଟି ଦବ।
ଉଁ।
ହଁ। ଆଉ କଣ ଖିଆପିଆ କଣ ହେଇଥିଲା?
ଉଁ।
ହୁଁ ଖିଆ ପିଆ କଣ କରୁଥିଲ ଆଉ?
ଖିଆପିଆ ଭାତ, ଡାଲମା ଏମତି ସବୁ ଆଜି ତ ଆଉ ଗୁରୁବାର ସାଧା ଏମତି ଆଉ।
ହୁଁ, ହୁଁ ଗୁରୁବାର ମୁଁ ଆଜି ଲସ୍ ରେ ପଡି ଯାଇଛି।
ଆଁ ଆଁ।
ଗୁରୁବାର ମୁ ଆଜି ଲସ୍ ରେ ପଡିଗଲି ବା ଆଜି କଲେଜେ କିଛି ଖାଇକି ଜାଇିନଥିଲି ତ ସେ ଯୋଉ କଲେଜ ସାଇଡ ରେ ଗୋଟେ ଦହିବରା ବାଲା ଥାଇ
ହଁ।
ହେଲା ତାଠୁ ଦହିବରା ଖାଇଲି ଭାଇ କହନି ବିକଟ କଟଳ ଆମ୍ବିଳା ପୁରା ପାଟିରେ ପୁରି ହଉନଥାଇ। ବୁଝିଲୁ।
ତାକୁ ସୋ ଗାଳି କଲନି ଏମିତି କାହିଁ ଦେଇଛି ଦହି ବରା।
ଆରେ ଆଉ କଣ କହିବୁ ଆଉ ଗୋଟେ କଣ ଖାଇ ନଥିଲେ ଆଉ ଯେହେତୁ ପଇସା ଦେଇଦେଇଛି ତ ଭାଇ ଭିଡି ଦେଲି।
ବୁଝିଲୁ ଖାଇ ତ ଦେଇଚି ତାପରେ ଖାଇ ସାରିକି ସବୁଠୁରୁ ବଡ ଭୁଲ ହେଲା କଣ ଜାଣିଛୁ ମାନେ ଦହି ପାଣି ଟା ମାଗିଦେଲି ଚୁ ସତ୍ୟାନାଶ। ହେଇଗଲା ଏକା ଥେରକା।
ଅଁ ହଁ।
ଯୋଉ ଦହି ପାଣି ଟା ମାଗିଦେଲେଣି ସିଏ ଯୋଉ ଆମ୍ବିଳାା ଭାଇ ମୋର ବାନ୍ତି ହେଇଯାଇଥାନ୍ତା ଖାଲି ସେଇଠି। କହନି କହନି ଯେମିତି ଲାଗୁଥାଇ ସିଏ। ହଁ ବା ସିଏ ଭାଇ ଏତେ ଆମ୍ବିଳା ଏ ପାଟିରେ ପୁରେଇ ହଉନଥାଏ ଟି କେତେ ରୁଏ ଆମ୍ବିଳା ଲାଗୁଥାଇ କହନି କହନି। ଅ ନାଇଁ ନାଇଁ ଦହିବାର କଣ ଦହିବାର କଣ କରନ୍ତିନି ଦହିବାର ଭଲ ଲାଗେ। କିନ୍ତୁ ଇଏ ଗୋଟେ ଏମିତି ପ୍ରକାରିଆ ଗୋଟେ କରିଚି ମାନେ ଆମ୍ବିଳା ମାମ୍ବିଳା କରି କି ଗୋଟେ କେମିତି ଗୋଟେ କରିଛି
ତମେ କହୁଥିଲ ଗୋଟେ ଲୋକଟା କାହାର ଏ କି ଗୋଟେ ମାନେ କଣ କହିଲ ଗୋଟେ ଲୋକ ଟେ କିଏ କରିଛି ଯୋଉ ଭେଜ୍‌ ଦୋକାନ। ସଖାଳେ ଆସିି ଦହିବରା ବିକୁଥିଲା ଗୋଟେ ଲୋକ ଟା ଆସିଲା ତା ଦହିବରା ସବୁ ଫୋପାଡି ଦେଇ ଗଲା ରାସ୍ତାରେ।
ଆଁ ଏଇଠି ପା ଆମର ଏଇଠି ଯୋଉ ଆମର ଯୋଉ ନାହିଁ ଯୋଉ କଣ ତା ନା ଯିଏ ବିକେଇ ବା କଣ ତା କଅଣ ତା ନା ଟା ଏ ଯୋଉ ଗୁପ୍ ଚୁପ୍ ବିକେଇ ଯୋ ଦି ଭାଇ।
ଆରଟାରେ ହଁ ହଁ ତା ନା କଣ ଏଇ ଯୋଉ କଣ ତା ନା ସେଟା ଆଶା ଦେବି।
ହଁ ଆଶା ଦେବୀ। ଆବେ ପୁଅଟା ନା ଏଟା ଆଶା ଦେବି। ଆଁ
ବିହାରର।
ବିହାର ଲୋକ ସେ।
ହୁଁ ବିହାରର ଲୋକଟା।
ଓହୋ ଆଶା ଦେବୀ କି ନାଁ ଦେଖୁଛୁ ଆଶା ଦେବୀ। ଆଶାର ନିରାଶା ହେଇଗଲା।
ହଁ ବା।
ଅ ହ ଆଉ ସଖାଳୁ କଣ ଖାଇଥିଲୁ କଣ?
ସଖାଳୁ ସେଇ ଆମର ଚୂଡ଼ା କଦଳୀ ଖାଇଥିଲି ଆଉ। ତ ଫେର କଣ ବର୍ଷା ପକେଇଲାଣି ଆଜି ତ ଖେଳ ହେଇପାରିବନି ଆଉ।
ନା ତଥାପି ଦେଖିବୁ ସେରା ଆସିବେ ଖେଳିବେ। ତୋର ତୋ ଖେଳିବାର ନାହି ଟ୍ୟୁସନ ନାହିଁ।
ନା।
ସଇଲା ଆଉ ସେତିକି ତ ଦରକାର ମତେ ଆଉ କିଛି ଦରକାର ନାହିଁ।
ହଁ।
ଖେଳିଆକୁ ଗଲାବେଳକୁ କିଛି ନାହିଁ ଯେ ଗୋଟେ ଖେଳଉନାହାନ୍ତି କିଛି ନାହିଁ ଖାଲି ଗୋଟେ ବସି ବସି ଗୋଟେ କଣ ଆସିବ ଗୋଟେ।
ସେଇଠାରେ।
କଣ ଗୋଟେ ଭଲ ଲାଗୁନି ମତେ। ଆଉ ତୋମ ରୋଷେଇ କଣ ହେଇଥିଲା?
ରୋଷେଇ ଆଜି ହେଇଥିଲା ଭାତ, ଡାଲି ଏ ସରି ଭାତ, ମଟର ତରକାରୀ ଆଉ ଉ, ପକୁଡ଼ି ଫକୁଡ଼ି ଏମିତି ଆଉ।
ମୁଁ ହେଇ ମୁଁ ବସେଇଥିଲି ପକୁଡି ରହିଲୁ ମୁଁ ଦେଖି ଆସେ ରହୁଛି ଆଁ।
ଆଁ,
ମୁଁ ପକୁଡି ବସେଇଛି ମୁଁ ଦେଖିଆଉଛି ରହିଲୁ ରଖ।
ଓ ହଁ ଯାଅ ଯାଅ ପୋଡିଯିବ ଖାଇପାରିବନି ଆଉ।